ହ୍ୟାଲୋ ସାଙ୍ଗ।
ହଁ।
କଣ କରୁଛ?
କଣ କରୁଛ? ମୁଁ ଏଇ ଖେଣା ଏଇ ବିଲ ଆଡେ ଅଛି ଆଉ।
ଖାଇବା ପାଇଁ ବସିଛି।
ଏତେ ଡେରି ହେଲା?
ଓ ହୋ, ହଁ। ଖାଇନଥିଲି ପଢୁଥିଲି ସାଢେ ଏଗାରଟାରୁ ଶୋଇ ପଡିଥିଲି ଦିଟା ପର୍ଯ୍ୟନ୍ତ। ତାପରେ ସାଢ଼େ ଏଗାରଟା ପର୍ଯ୍ୟନ୍ତ
ଶୋଇ ପଡ଼ିଥିଲି। ଉଠିଲି ଦି ଟା ଟାରେ।
ଓହୋ।
ତାପରେ ଖାଇବା ପାଇଁ ଆସିଲି କିଛି ନଥିଲା ଉଁ ଭାତ ଥିଲା ଖାଇଦେଲି ପଳେଇଲି। ଯାଇଥିଲି ଟିଉସନ
ଏଇ ଖେନା ଆଁ ଯିବି ଯିବି ଆଉ କୋଉଦିନ ହଁ ଶୁଭିଲା, ଆଉ କୋଉଦିନ ଯିବି ଆ ଟାଇମ ନାହିଁ। ଡେରି ହେଇଗଲାଣି।
ହୁଁ, ତମେ କଣ ଖାଇଥିଲ?
ମୁଁ
ତମେ କଣ?
ମୋର ମାଛ ଝୋଳ ହେଇଥିଲା ଆ ହଁ ହଁ ମାଛ ଝୋଳ ହେଇଥିଲା, ଡାଲି ଥେଲା ଆଉ ପୋଟଳ ଭଜା ଥିଲା, ଆ ଆଉ ପାପଡ଼ ଏସବୁ କରିକି ଥିଲା ଆଉ।
ଆଉ କୁଆଡେ ବୁଲିବାକୁ ଯାଇନୁ?
ନା ଯାଇନି ପରା, ବର୍ଷା ହଉଛି।
ପୁରି
ଯାଇଥିଲି କ୍ୟାନସେଲ ହେଇଗଲା। ଏଇଖେନା ବର୍ଷା ହଉଛି, ଆଉ କୋଉଠି ଯାଇପାରିବ?
ମୁଁ ବା ଯାଇଥିଲି ଏବେ ଆମେ ନନ୍ଦନକାନ ଯାଇଥିଲୁ ସବୁ ପଶୁପକ୍ଷୀଙ୍କୁ ଦେଖ ଦେଖିବା ପାଇଁ ବଢିଆ ସାଙ୍ଗସାଥି ସବୁ ପରିବାର ସାଙ୍ଗେ ଯାଇଥିଲୁ। ଫାର୍ଷ୍ଟ ଛୋଟ ଛୋଟ ଯେବେ ଥିଲି ସପ୍ତମରେ ପଢୁଥିଲି ଯାଇଥିଲି। ଏବେ ବି ଯାଇ-ଯାଇଥିଲି ବୁଲିକି ଆଇଲି।
ଅ ହଁ।
ଫାଷ୍ଟ ଆମେ ଗଲୁ ଦେଖିଲୁ ହାତୀ, ବାଘ, ସିଂହ କେତେ ପ୍ରକାର ପକ୍ଷୀ ସବୁ ଦେଖିଲୁ ଆଉ ସାପ ବି ବହୁତ ପ୍ରକାର ଦେଖିଲୁ।
ହଁ ହଁ।
ମୁଁ ଏଇଠି ଅଛି।
ଭଲ ଯାଇକରି ବୁଲିକରି ଆସିଗଲ, ମୁଁ ଯାଇନି କୋଉଦିନ ଯିବି ଆଉ। ପ୍ଲାନ କରିକି କଉଦିନ ଗୋଟେ।
ଯାଓ ଯାଓ ବଢିଆ ଜାଗା ଅଛି ବଢିଆ ବୁଲି ସବୁକ ପଶୁ ପକ୍ଷୀ ଦେଖି ଆସିବ, ବିଭିନ୍ନ ପ୍ରକାର ରଙ୍ଗ ବିରଙ୍ଗର।
ହଉ ଜିମା କୋଉଦିନ ଏମିଲିପ୍ନାଙ୍ଗ। ପ୍ଲାନ୍ କରିକି ଯିବା ଆଉ।
ହୁଁ ସବୁ ସାଙ୍ଗ ଡାକିଦିଅ।
ହଁ ସବୁ ଯିବ ମା ସାଙ୍ଗ ହେଇକରି ଆଉ।
ହୁଁ। ସମସ୍ତେ କୁଆଡେ କୁଆଡେ ସବୁ ଅଛନ୍ତି କିଏ କୁଆଡେ ଗଲାଣି।
ହୁଁ ହ
ସବୁ ସବୁ ସାଙ୍ଗସାଥି ସାଥିକିଏ କୁଆଡେ ବୁଲୁଛି କିଏ କୁଆଡେ ଯାଉଛି।
ସହ ହୋଉଛି।
ହୁଁ ନା ନା ଆଜି ହେଇନି।
ଆଜିହେଇନି ଆମ ଆଡେ ହଉଛି।
ଓ ହୋ ପାଗ କେମିତି ହେଇଛି? ସେଇଆ ସକାଳ ଦିନ ପାଗ ଟିକେ ଆଃ କଅଣ ପାଗ ରଖିଥିଲା ତା ତାପରେ ଆଉ ହେଇନି ବର୍ଷା ଟିକେ କହି
ହଁ ଆଚ୍ଛା।
ଆଉ ହଁ ହଁ ଆଉ ତମେ କୁହ।
ହଁ ଆ ସବୁଠି ଭଲ ଅଛନ୍ତି ଆଉ।
ତମ ଘର କେ କୁଣିଆ ଆସିଛନ୍ତି କି?
ହଁ-ଅ-ଅ-ଅ ଘରେ ସବୁଛି ଭଲ ଅଛନ୍ତି। ଆ ତମ ଘରକୁ କିଏ କୁଣିଆ ଆସୁଛନ ଆସିଛନ୍ତି ଯେମିତି ଲାଗିଲାଣି ମତେ।
ନା ନା ଇଏ ଆସିନାହାନ୍ତି।
ଆସି ନାହାନ୍ତି?
ଆମ୍ବ ସିଏ ଇଏ କଲାଣି ବା ରିତୁ ଗଲାଣୀ।
ହୁଁ ହୁଁ।
ଏ ରଜରେ କଣ କଣ କରିଥିଲ?
ଏ ରଜରେ ରଜରେ ପିଠା ହେଇଥିଲା।
ପିଠା କରିଥିଲା ଆ-ଆ-ଆଉ ଆ-ଆ-ଉଁ କଣ ପୁରୀ, ଆ ଆରିସା ପିଠା ଆଉ କଣ ଆଉ କଣ ଏମିତି କରି ପି ପିଠା କରିଥିଲା ମୁଁ ଖାଇନି ବେଶୀ କରି ଭଲ ଲାଗେନି ମତେ କିଛି ଭଲ ଲାଗିଲାନି। ମୁଁ ଏ-ଏ ମୁଁ କିଛି ଖାଇନି। ଖରାପ।
ଆମ ଆମ ଘରେ ଆଜି ପୁରୀ ହଉଛି।
ହଁ-ଅ-ଅ ହଁ ଭଲ ଖାଇଦିଅ।
ହୁଁ ମୁଁ ଖାଏନି ଆରେ ଖାଇକି ଆସିଲେ ଯେମିତି କମ ଖା
ହୁଁ ହୁଁ।
ତମେ ଖଅ?
ହଁ ମୁଁ ଖାଉଛି।
ହଁ। ଭଲ ହେ
ହଁ ହଁ। ହଁ ମତେ ଭଲ ଲାଗେ।
ମୁଁ ଏବେ ଯିବି ଖାଇକି ବିଲ ଆଡେ ଟିକେ ବୁଲିବି। ଆମ କାକୁଡି ହେଇଛି ଖାଇବି।
ହଁ ହଁ।
ତମେ ମାଛ ଖାଅ?
ହଁ ମାଛ ଖାଉଛି।
ହୁଁ ମତେ ବି ଭଲ୍ ଲାଗେ ମୋର୍ ଫେବ୍ରେଟ୍।
ଆଉ କଣ ଫିଲ୍ମ୍ କଣ ଦେଖୁଚ?
ଏଇଥି ପାଇଁ ଫିଲ୍ମ୍ ଆଉ ଦେଖୁନି ଛାଡ଼ିଦେଲି। ଆ-ଆଉ ଛୋଟ ଥିଲି ଦେଖୁ ଥିଲି ଆଉ।
କଣ ଦେଖୁଥିଲ?
ନୂଆ ନୂଆ ମୁଭି ଆସୁଥେଲା ଦେଖୁଥେଲି ଏଇଖେନା ଦେଖୁନି ଆ-ଆଉ ମନେ ଅଛି।
ହୁଁ-ଉ-ଉ ଏଇ କଥା ଠିକ୍।
ଛୋଟ ପିଲା ଥେଲୁ ଦେଖୁ ଥେଲୁ ଆ ଏଇଖେନା-ଆ-ଆ ଏ ମନ ସିରିଏଲ୍ ସିରିଏଲ୍ ଯୋଉଟା ଭଲ୍ ଲାଗୁଛି ଦେଖୁଛି ନହେଲେ ନାହିଁ ଆଉ।
ହୁଁ।
ହୁଁ।
ହୁଁଁ ହୁଁ ମୁଁ ବହୁତ୍ ଡ୍ରାମା ସେ ଦେଖେ।
ଖାଲି ଇନଷ୍ଟାଗ୍ରାମ୍-ଅ-ଅ ଇନଷ୍ଟାଗ୍ରାମ୍ ରେ ଖାଲି ଏ ଇନଷ୍ଟାଗ୍ରାମ୍ ରେ ଖାଲି ରିଲ୍ସ ଦେଖୁଛି ଆଉ କମେଡି।
ହୁଁ ଆଃ ହଁ।
କମେଡି ଭଲ୍ ଲାଗୁଛି ଆଉ ଅନେଇ ଏସବୁ ପୁରା ହଁ ମମ୍ ମସ୍ତ୍ ଲାଗୁଚି ହୁଁ।
ହୁଁ। ଆଉ
ଆଉ କଣ କୁହ?
ଆଁ
ଘରେ ସବୁ କେଣ କରୁଚନ୍ତି?
ଘରେ ଆଁ ଘରେ ସବୁ ଶୋ ଶୋଇଛନ୍ତି। ଖାଇ ଖୁଆ କରି ଶୋଇଚନ୍ତି ଆଉ।
ହୁଁ ପାଗ ସେମିତି ଅଛି।
ହଁ ପା ବର୍ଷା ହଉଚି। ହଁ ବର୍ଷା ହଉଛି ନା ସେଥିପାଇଁ ଥଣ୍ଡା ଥଣ୍ଡା ପାଗ କରିଛି ସେଥିପାଇଁ ଶୋଇଛନ୍ତି ଆଉ
ପାଗ ଭଲ ଅଛି ଶୋଇ ପଡିଛନ୍ତି ସମସ୍ତେ।
ହଁ ହଁ।
ହୁଁ ହୁଁ।
ଉଁ
ନିଦ ତ ବୋହ୍ ଘୋର୍ ଆସିଥିବ।
ହଁ।
ଯିବା ଯାହା ହଉ
ହଁ ହଁ ସବୁ ଭଲ ଅଛି ଆଉ
କଣ କହିଲ?
ହଁ ସବୁ ଭଲ ଅଛି। ଖାଇ କରି ଉଠିଲଣି?
ହୁଁ ଏବେ ଖାଇକି ଉଠିଲି।
ହୁଁ ହୁଁ।
ଆସିଲେ ବି ଘର ଆଡେ ବୁଲିକି ଯିବ।
ହଁ ଯିମା ଆଜି ତ ଯାଇପାରିବିନି ବର୍ଷା ହଉଛି କାଲି ଆଡକୁ ଦେଖିମି ଆଉ
ହୁଁ। ହୁଁ ଆସ। ଆଉ କାଲି ଆଉ ମତେ କହି କଇବ ହେଲା ସେ ମତେ ମତେ କଇବ ମୁଁ ଯିବି ଆମ ସେ ବଜାର କତିରୁ ନେଇ ଆମକୁ
ଅ
ଖରା ଧରିଛି।
ଔଷଧ ଆଣିଲଣି।
ଏ ନେଇକି ଆସିବେ।
ହଁ।
ନା ପା ଯିବି ଆଣିବା ପାଇଁ। ଆଉ
ଆଉ ଘରେ ସବୁ ଭଲ ଅଛନ୍ତି?
ହୁଁ ଭଲ ଅଛନ୍ତି।
ଅହ।
ନାଇଁ ଆଉ ତମେ କୁହ କୁଆଡେ ଯିବା ଆଉ କୋଉଠି ବୁଲିବା ଯିବା କହୁନ ଯିବା?
ଏ ଖିଣା ପ୍ଲାନ ନାଇଁ। ପଛେ।
ଆଉ କେବେ।
ଦେଖିବା।
ପଇସା ପତ୍ର ବି ସଟଜେ ଅଛି ନା କଣ।
ହୁଁ।
ପଇସା ପତ୍ର ବି ସ ସଟେଜ୍ ଅଛି ଯିବା ଆଉ ବର୍ଷା ତ ଏବେବର୍ଷା ବର୍ଷା ଋତୁ ଆସିଗଲାଣି ଆଉ ବର୍ଷା ଏବେ ଛାଡିବ।
ହଁ ସେଥିପାଇଁ ଏଇ ଖେଣା କୋଉଠି ଯି ଯାଇପାରିବୁନୁ ସେଥିପାଇଁ ସି
ଚାରି ମାସ ଅପେକ୍ଷା କରିବାକୁ ପଡିବ।
ଆଉ କଣ କରିବା।